ଆଜ୍ଞା ଆପଣ କଣ କରୁଥିଲେ?
ନାଇଁ ମୁଁ ଜଷ୍ଟ ଏଠି ବସିଛି ବାହାରେ ଟିକେ ପବନ ଦଉଛି ତ। ବସିଛି ଆଉ, ଆଉ ଆପଣ?
ହଁ ନାଇଁ ମୁଁ ଟିକେ ଏକ୍ଚୁଲି ଟେନସନ୍ ନେ ଥିଲି। ସେଥିପାଇଁ ଟିକେ ଫୋନ୍ କରିପାଇଲିନି। ମୋର ଜଣେ ଭାଇଙ୍କର ଆକ୍ସିଡେଣ୍ଟ ହେ ହିସ ଭାଇଙ୍କର।
କୋଉଠି ଏକ୍ସିଡେଣ୍ଟ ହେଲା କି? ହ୍ୟାଲୋ।
ତ ତାଙ୍କର ଟିକେ ମୁଁ ସେଥିପାଇଁ ଏପନ୍ତ ଖାଇବି ନାହିଁ। ଟିକେ ଫ ଟୋ ଟା ଦେଖିଲା ପରେ ଟିକେ ମାନେ ଟିକେ ଟେନସନ୍ ମାନେ ଭଲ ଲାଗିଲା ମୋ
ବେଶୀ ହଁ ବେଶୀ କିଛି ହେଇନି ତ?
ବେଶୀ କିଛି ହେଇନି ବାକି ସିଏ ମୋତେ କିଛି ଲୁଚଉଚନ୍ତି ମୋତେ ଲାଗୁଛି। ଉଁ, ମୁଁ ଟିକେ ଛାନିଆ ଲୋକ ତ, ବାକି ସେ ଆଉ ଜଣେ ଆଉ ଜଣେ ଭଉଣୀ ଅଛନ୍ତି ସେଠି ସେ ତା ପାଖକୁ ସେ ଗଲେ। ଯାଇ ଜଣା ପଡିବ କିନ୍ତୁ କହୁଛ ଏତିକି ଯେ ଟିକେ ଖ-ଇଏ ଦେଖିବି ତାଙ୍କୁ ନେଇ ଆସି ମୋ ପାଖ ବଡାପାଙ୍କ ଝିଅ ତ ସେଥି ପାଇଁ ଟିକେ ଟେନସନ୍ ଗୋଡ଼ ଫୋଡ଼ ସବୁ ଛେଚି ଛୁଚା ହେଇଯାଇଛି ମୁହଁ ହଁ କହୁଚନ ଯେ ଟ୍ୟାଙ୍କର ବାଡେଇ ଦେଲା କିନ୍ତୁ ଉ, କିଛି ଲୋକ କହୁଛନ୍ତି କି ଯେ କିଛି ଲୋକ କହୁଛନ୍ତି ଯେ ହଠାତ୍ ବାତ ବାହାରିଲା କିନ୍ତୁ ଜଣା ପଡୁଚି ଗାଡି ବାଡେଇଲା ଭଳିଆ।
ଆଛା କହିବି ହଉନି ଦେଖନ୍ତୁ ବାତ ଟା ଯଦି ଟ୍ୟାଙ୍କର ଆଗରେ ଯାଉଥିବ ଯଦି ବାତଟା ବାହାରିଥିବ ନା ସେ ସଡନଲି ବାଡେଇ ହେଇଯାଇଥିବେ ବୁଝୁଛନ୍ତି ନା? ତ ମେ ବି ବା- ବାହାରି ଥିବ ଛ- ନାଇଁ ତାଙ୍କର କଣ କେତେ ବେଳୁ ଅ ଥିଲା କି ମାନେ ଆଉ କେବେ କେ ଜାଣିଚନ୍ତି ବାତ ବାହାରିବା ବାତ ତ ହଠାତ୍ ବାହାରି ନ ଥିବ?
ନା ନା ସେମତି କିଛି ବି ନ ଥିଲା କିନ୍ତୁ ଡାଇବେଟିସ୍ ଥିଲା। ଉଁ, ଟେନସନ୍ ଟିକେ ଅଲଗା ତାଙ୍କର ରହୁଛି ଆଉ। ନିଜ ଭାଇ ଏକ୍ଚୁଲି ତା ଗୋଡ ଫୋଡ ସବୁ ଖଣ୍ଡିଆ ଖାବରା ସବୁ ହେଇଯାଇଛି। ମୁଁ ବହୁତ ଟେନସନ୍ ନେ ସେଥିପାଇଁ।
ଓ ହୋ, ନାହି ବା ତ ମୁଁ ଯେତିକି ଜାଣିଛି ହଁ ମୁଁ ଯେତିକି ଜାଣିଚି ବାତ ଯଦି ଥିବ ବାହାରିବ। ନହେଲେ ତ ହଠାତ୍ ବାହାରିବନି କାରଣ ଆଗୁରୁ ସେ ଯଦି ବାହାରିଥିବ ତାହେଲେ ବାହାରିବ ନ ହଠାତ୍ ବାହାରିବନି ବାତ।
ନାଇଁ ନାଇଁ ନାଇଁ ସେମିତି କେବେବି ତେ- କେବେବି ସେମିତି ତାଙ୍କର ବାହାରିନି। ଗାଡି ନେଇକି ଆଇଥିଲା ଉଁ, କିନ୍ତୁ କି- ଲୋକ ବି କହୁଚନ୍ତି ପାଖ ଲୋକ ଯେ ଉଁ, ଯାଇକି ତାଙ୍କ ରୁମମେଟ୍ ଜଣେ ପହଞ୍ଚିଲେ। ସାଙ୍ଗ ପିଲା ସେ କହିଲେ କି ନାଇଁ କିଛି ଲୋକ କହୁଚନ୍ତି ଟେ- ଟ୍ୟାଙ୍କର ଟା ବାଡେଇ ଦେଇକି ଯାଇଛି ବୋଲି।
ତାପରେ ଆଉ ଗୋଟେ କଥା ଜାଣିଛନ୍ତି ନା ଏ ସିଙ୍ଗଲ୍ ରୋ
ଆଜ୍ଞା କୁହନ୍ତୁ।
ସିଙ୍ଗିଲ୍ ରୋଡ ହେଇ ଯାଉଛି ନା ସିଙ୍ଗିଲ୍ ରୋଡ ଉପରେ ଯୋଉ ଗାଡି ଇଏ ଯୋଉ ଓଭରଟେକ୍ କରିକି ଯାଉଛନ୍ତି। ସେଥିପାଇଁ ଆକ୍ସିଡେଣ୍ଟ ହଉଚି। ପ୍ରାୟ ତାପରେ ଆଉ ଗୋଟେ ଗୋଟେ ଓଡିଶା ବାହାରେ ହଁ ନାଇଁ ମୁଁ ଓଡିଶା କଥା କହୁଚି। ଯେ କୋଣାସି ନାଇ। ଇଏ ଆମର ଏପଟେ ସିଙ୍ଗିଲ୍ ରୋଡ ଯୋଉ ହେଇଯାଉଛି ନା ସେଥି ପାଇଁ ପ୍ରବଲେମ୍ ହଉଚି। ତାପରେ ଏବେ କଣ କରୁଛନ୍ତି ନା ବଡ ବଡ ଗାଡି ଯାଉ ଚି ଏବେ ତ ଶୁଣନ୍ତୁ ହଁ ଏବେ ତ ମାନେ କଣ ବାଲି ଗାଡି ଯାଉନି ଟିକେ ବନ୍ଦ ଅଛି। ନହେଲେ ବାଲି ଗାଡି ଗଲେ ପ୍ରତିଦିନ ତ୍ରିଶ ମାନେ ଆକ୍ସିଡେଣ୍ଟ ତ୍ରିଶୂଳିଆରେ।
ହଁ ବାଲି ଖସିକି ଇ ଯୋଉ ପଡୁଥିବ। ତା ଧୀଏରେ ଅଲଗା ଗାଡି ହେଇଥାଉ। ତ୍ରିଶୁଳିଆରେ ମଝିରେ ଗୋଟେ ସାମ୍ବାଦିକଙ୍କର ଆକ୍ସିଡେଣ୍ଟ ହେଇଥିଲା ବି ବହୁତ ବଡ଼
ବହୁତ୍ ମାନେ ଗୋଟେ ଝି
ଆଜ୍ଞା ଆଜ୍ଞା ସେଇଟା ମୁଁ ଜାଣିଛି। ନ୍ୟୁଜରେ ବହୁତ ଦଉଥିଲା। ଝିଅ ତାଙ୍କର ଗୋଟେ ପୁଅ ତାଙ୍କ ନାଁ ଟା ହଠାତ୍ ମୋର ମନେ ପଡୁନି। ହେଇଥିଲା ସେଇଟି ଆକ୍ସିଡେଣ୍ଟ ଟା।
ଜଣେ ଟ୍ରାଫିକ୍ ସେ, ହଁ। ମାନେ ଏ କଣ କହିଲେ। ଜଣେ ଟ୍ରାଫିକ୍ କେତେ କୁଆଡୁ ହ୍ୟାଣ୍ଡେଲ କରିବ ଚାରିପଟୁ ଏକାଥରେ ଗାଡି ହେଲା। ତାପରେ ସିଗ୍ନାଲ ଯୋଉ ଅଛି ମାନୁନାହାନ୍ତି ଲୋକ।
ଆଜ୍ଞା ନା ଲୋକମାନେ ମାନୁନାହାନ୍ତି। ସେଥିପାଇଁ ଏମିତି ପ୍ରୋବ୍ଲେମ୍ ଏଇଆ ଟିକେ ହେଲେ ଉଁ ଘରର ଫ୍ୟାମିଲି ଲୋକ ଯିଏକି ବାହାରେ ରହୁଥିବେ, ବାହାରେ ରହିଥିଲେ ଏମତି ହେଲେ ଗାଁରେ ଯୋଉ ଲୋକମାନେ ଥିବେ ସେମାନେ ତ ବେଶୀ ଟେନସନ ହେବେ ନାଁ। ସେ ଟିକେ କଥା କହି ପାରୁଚି। ବାକି କିଛି ଖାଇ ପାରୁନି ଏବେ ଟିକେ। ମୁଁ ଏପଟେ ଅଛି। ଡାଇବେଟିସ୍ ଅଛି ତ ନାଇଁ ମେଡିକାଲ ନେଇକି ଯାଇଥିଲି। ମେଡ଼ି କାଲି ନେଇଥିଲେ। ଷ୍ଟିସ ଫିସ୍ ପକେଇକି ତାଙ୍କର ଉଁ ପିଲା ନେଇକି ଆସିଛନ୍ତି। କିନ୍ତୁ ଖାଇପାରୁନି କିଛି। କି କିକି ନାଇଁ ମୁଁ ଖାଇଛି। ଏମିତି କ
ଆଚ୍ଛା ହଁ ହଁ ଆପଣଙ୍କୁ କଣ କହିବେ କି?
ମୋତେ କହୁନି ମୋର ପିଉସି ମୋତେ କହିଲେ କି ନାଇଁ ସେ କିଛି ଖାଇପାରୁନି। ମିଛ କହୁଛି ତତେ। ସେ କିନ୍ତୁ ଏମତି। ପାଟି ମୁହଁକୁ ମାଡ ହେଇଯାଇଛି ନାଁ। ଯାହାବି ଖଣ୍ଡିଆ ହେଇଥାଏନା ଡାଇବେଟିସ ହେଲାଠୁ ଟିକେ ଶୁଖିବା ପାଇଁ ଟିକେ ବହୁତ ଟାଇମ୍ ନବନି କି? ହଁ। ଦୁସୁୁରା ଆଉ ଟେନସନ ଟିକେ ସେଥିପାଇଁ ଅଛି ଆଉ।
ମଣିଷ ଦେହରେ ତ ହଜାର ପ୍ରକାର ରୋଗ। କଣ ସବୁ ରୋଗ ସ ଦେ ଦେଖୁ ସବୁ ରୋଗ ସମସ୍ତଙ୍କ ଦେହରେ ଅଛି ଠିକ୍ ଅଛି। କାହାର କେତେବେଳେ କୋଉ ଟା ବାହାରୁଛି ବି ସେଇଟା କହି ହଉନି। ବୁଝୁଛନ୍ତି ନା ଦେଖନ୍ତୁ। ଯଉ କହୁଛି ମାନେ ନର୍ମାଲି ଦେଖନ୍ତୁ।
ନାଇଁ ନାଇଁ ସେ ଡାଇବେଟିସ ଆକଚ୍ୟାଲି କଣ କହିଲେ ବାହାରିଲେ ବି ଅ ଭାଇ ବହୁତ ସତର୍କରେ ସବୁ ଜିନିଷ ତାର ମାନେ ଆପଣ କୁହନ୍ତୁ କି ମାନେ ସୁଗାର ଫ୍ରି ମେଡିସିନ ଲୋକମାନେ ଅଛନ୍ତି। କିଛି ଲୋକ ଅଛନ୍ତି। ଚା ରେ ପକେଇକି ଖାଉଛନ୍ତି। କିନ୍ତୁ ପିଉଛନ୍ତି। ସେ କିନ୍ତୁ କ ସେ ହଁ ସେ କିନ୍ତୁ ନାଇଁ କଫି ଟାକୁ ପିଏ। ଯୋଉଟା ଟିକେ ଦେହ ପ୍ରତି ଟିକେ ଭଲ ହବ। କି ପିତା ଜିନିଷ ମୁଁ ଟି କିଏ ବେଶି ଖାଏ। କି ପନିପରିବା ଖାଏ ଆଳୁ ଫଳ ନ ଖାଏ। ଏମିତି ଆଉ। ତାପରେ ଏବେ ଡାଇବେଟିସ ନା ଏମିତି ଗୋଟେ ଜିନିଷ ହେଇଗଲାଣି। ମାନେ ଛୋଟ ଛୁଆଟାକୁ ବି ଡାଇବେଟିସ୍ ବାହାରୁଚି।
ଆମ ଗାଁରେ ରିସେଣ୍ଟଲି ଗୋଟେ ତେର ବର୍ ର୍ଷର ପିଲା ତେର ବର୍ଷର ପିଲା ତାର ଡାଇବେଟିସ୍ ବାହାରିଚି।
ନାଇଁ ତେର ବର୍ଷ ତ ଆପଣ କହିଲେ ବହୁତୁ ଅଧିକା ହେଇଗଲା, ଦୁଇ ତିନି ବର୍ଷର ପିଲାଙ୍କୁ ବି ଡାଇବେଟିସ୍ ବାହାରି ଯାଉଚି।
ଆଉ ଗୋଟେ ଏବେ ମୁଁ ଗୋଟେ ପିଲାକୁ ଟିଉସନ୍ କରୁଚି, ଷ୍ଟାଣ୍ଡାର୍ଡ ଥ୍ରୀ ହେଲା ତାର ହେଲା। ପ୍ରି ବାହା ମାନେ ତେବେଳେ ତା ବାବା ହେରିକା ପୁରା ଟେନ୍ସନ୍, ପ୍ରୀ ଡାଇବେଟିକ୍ କୁ କଣ୍ଟ୍ରୋଲ୍ କରୁ-କରୁ ଦହି ଖାଇଲା କଣ୍ଟିନିଓସ୍ଲି ଆସ୍ମା ବାହାରିଲା ଆଜ୍ମା। ଆଜ୍ମା
ଆପଣ ଦହି କଥା କହିଲେ ନା, ଆସନ୍ତା ଗ ଗତକାଲି ମୁଁ ଯାଇଥିଲି ମୋ ପୁଅକୁୁ ନେଇକି ଦେଖେଇବା ପାଇଁ ଡାକ୍ତରଙ୍କୁ। ସେଠି ଆକ୍ଚୁଅଲି ଖାଦ୍ୟ ଟା ଖାଉନି ନା ବହୁତ୍ ହଇରାଣ କରୁଚି ମତେ ଖାଇବାକୁ। ସେଥିପାଇଁ ଭୋକ ତାକୁ କରୁନି କି ଖରା ଦିନ ପାଇଁ ଖାଉନି ଛୁଆ ଟା ହଇରାଣ କରୁଚି। ସେଇ ଡାକ୍ତର ମତେ ପଚାରିଲେ କି ଛୁଆ ଅଧିକ ଫୋନ୍ ଦେଖୁଛି, ଏ ନା ଅଧିକ ଟିଭିି ଦେଖୁଛି କଥା ଠିକ୍ସେ କହୁଚି କି ନାଇଁ ଏମ୍ତି ସବୁ ପଚାରିଲେ ଆକଚୁଆଲି ପୁଅ ବେଶୀ ଫୋନ୍ ମୁଁ ତାକୁ ଦେଖୋଉନି ହେଲା କି। କିନ୍ତୁ ଟିଭି ଦେଖିବା ପାଇଁ ଛୁଡା ଜିଦି କରୁଛି, କିନ୍ତୁ ଗରମ୍ ବି ହଉଛି ଆମେ ଭଲ ଲୋକମାନେ ଗରମ୍ ରେ ବି ଖାଦ୍ୟ ଟା ଖାଉନେ ଖାଉଚେ କି ତ ସେଥିପାଇଁ ତଥାପି ଛୁଆଟାର କଣ ହଉଚି ପୁରା ଝଡିଗଲାଣି ଅସୁବିଧା ହଉଚି କଣ ତାକୁ ନେଇକି ଗଲା ବେଳୁକୁ ଡାକ୍ତର କହିଲେ ନାଇଁ କିଛି ନାହିଁ ସେ ତ କଥାବାର୍ତା କରୁଚି ସବୁ ତ ଠିକ୍ ଠାକ୍ ଅଛି, ମୁଁ ଯେତିକି ଆବଶ୍ୟକ ଅଢେଇ ବର୍ଷର ଗୋଟେ ପୁଅ କହିବା କଥା ସେଇ ହିସାବରେ କହୁଚି, ମୁଁ ମେଡିସିନ୍ ଲେଖିଦଉଚି ଆପଣ ନିଅନ୍ତୁ। ଭିଟାମନ୍ ଗୋଟେ ମେଡିସିନ୍ ତା ଭିତେରେ ଦେଇଥିଲେ ଯୋଉଟା କି ଲେଖା ହେଇଥିଲା ସୁଗାର୍ ଫ୍ରି। ଲେଖିଥିଲେ ମୁଁ ଯେତେବେଳେ ଷ୍ଟୋ ମେଡିସିନ୍ ଷ୍ଟୋର୍ ରୁ କିଣିଲି ମୁଁ ଟିକେ ଛାନିଆ ହେଲି, ମୁଁ କହିଲି କଣ ସୁଗାର୍ ଫ୍ରି ମେଡିସିନି ଆପଣ ଦଉଚନ୍ତି, ପଚାରିଲି ଯିଏ ଦଉ ଥିଲେ, ଏ ନାଇଁ-ନାଇଁ ଏଇଟା ସେ କମ୍ପାନୀର ସେମିତି ଆସୁଛି। ତା ସହିତ ମତେ ଆପଣ ଯେମ୍ତି କହିଲେ ହୁଁ ନା ତା ସହିତ ଆପଣ ଯେମ୍ତି କହିଲେନି ଦହି ଖାଇଲେ ଆଜ୍ମା ହେଇଗଲା, ଡାକ୍ତର କହିଥିଲେ କି ଦହି ଖାଇଆ ପାଇଁ, ମତେ ବି ଡାକ୍ତର୍ ଆକଚୁଅଲି କହିଚନ୍ତି ପୁଅକୁ ଟିକେ ଖାଦ୍ୟରେ ସେ ଯେହେତୁ ଖାଇବା ଇଛା କରୁନି ତାକୁ ଟିକେ ଦହି ଆପଣ ଟିକେ-ଟିକେ ଦେବେ ଖାଇଆ ପାଇଁ। ମତେ ବି ମଧ୍ୟ କହିଚନ୍ତି।
ଦେଖନ୍ତୁ ମୋ କହିଆ କଥା ଆମେ କଣ ଗୋଟେ ପ୍ୟାକେଟ୍ ଦହି ତାକୁ ଫ୍ରିଜରେ ରଖିଲେ ଫ୍ରିଜ୍ ରୁ କାଢିକି ଦେଲେ, ବୁଝିଛନ୍ତି ନା ତ ଅତ୍ୟଧିକ ଥଣ୍ଡା, ଥଣ୍ଡାଟା ଯେହେତୁ ଦହିଟା ବି ମାନେ ଆମେ ଜାଣିଚେ ଥଣ୍ଡା। ତ ସେଥିପାଇଁ ତାର ଆଜ୍ମା ପ୍ରୋବ୍ଲେମ୍ ବାହାରିଲା, ଯେତବଳେ ଆଜ୍ମା ପ୍ରୋବ୍ଲେମ୍ ବାହାରିଲା ଆଜ୍ମା
ଆଜ୍ଞା।
କରୁ-କରୁ ଯେତବଳେ ତା ବାବା କଣ କଲେ ନା ମଟନ୍ ର ଚର୍ବି ଫର୍ବି ଏଗୁରା ତାକୁ ଦେଲେ। ମାନେ ବଡି ଗରମ୍ ରଖିବାକୁ ହେଲା ସେତବଳେ ତାର ଫ୍ୟାଟି ଲଭର୍ ଗ୍ରେଡ୍ ୱନ୍ ବାହାରିଚି।
ଆଜ୍ଞା ମୋର ଗ୍ରେଡ୍ ୱାନ୍ ମୋର ବି ମଧ୍ୟ ବାହାରି ଥିଲା ଫ୍ୟାଟି ଲିଭର କେବେ କହିଲେ ମୋର ଯୋଉ ପୁଅଟା ହେଲାନି ନା, ମୋ ପୁଅ ଥିଲାବେଳେ ସେତେବେଳେ କଣ କହିଲେ, ମୁଁ ଟିକେ ଡେଲିଭରି ଥିଲା ସମୟରେ ମୁଁ ତ କ୍ଷୀର ଏମିତିରେ ଭଲ ଅଲଗା ବେଳେ ଖାଇକୁ ଟିକି ଭଲ ପାଏନି, ହେଲା କି? ପୁଅ ଯେତେବେଳେ ପେଟରେ ଥିଲା, ସେତେବେଳେ ମୁଁ ଟିକେ ପୁଅ ଟା ସମସ୍ତେ ଚାହାନ୍ତି ଗୋଟେ ଛୁଆଟି ହବ ମାନେ ଟିକେ ସୁସ୍ଥ ମସ୍ତିଷ୍କରେ ହଉ। ଛୁ ଝି ଅଁ ଝିଅ ହଉ କି ପୁଅ ହଉ କିନ୍ତୁ ଗୋଟେ ଭଲ ସୁସ୍ଥ ସବଳ ଛୁଆଟି ଜ କି ଜନ୍ମ ହଉ ସମସ୍ତେ ଚାହାନ୍ତି କି ନାଇଁ? ତ ସେଇ ହଇ ଭାବରେ ମୁଁ କ୍ଷୀର ଟା ପିଇଲି, ମୁଁ ଟୋଟାଲ କ୍ଷୀର ପିଏନି। କିନ୍ତୁ କଣ କହିଲେ ମୁଁ ଟିକେ ଯୋଉ କ୍ଷୀର ଛେନା ଯୋଉଟା ନାଁହିଁ କି ସେଇ ଛେନା ଟା ଟିକେ ମୁଁ ଖାଇବାକୁ ଭାରି ଭଲ ପାଏ। ହେଲା। ସେହି ଛେନା ଟା ଅଧ କେଜି ଧର ଆଣିଲେ ଫ୍ରିଜ ରେ ରଖିଦେବି। ତିନି ଦିନ କରିକି ତାକୁ ଖାଇଦେବି। ମାନେ କଣ୍ଟିନିଅସ ଖାଏନା ମାସରେ ଦୁ ଥର, ତିନିଥର ମୁଁ ଖାଇଦିଏ। ତାପରେ ଫଳମୂଳ ତ ଆପଣ କୁହନ୍ତୁ ଅଲଗା କଥା। ଛଣାଛଣି ବି ଇଚ୍ଛା ହବ। ସେ ଟାଇମ ରେ ମିଠା ମିଠି ତ ପ୍ରବଳ ଖାଇଲି ଇଚ୍ଛା ହେଲା। ତ ସେଗୁଡା ତ ଖାଇଲି ଖାଇଲି ଯାହା, ମାନେ ଖାଦ୍ୟ ଖାଇଲି ରାକ୍ଷୀସଙ୍କ ଭଳିଆ। କି ଭୋକ
ହି ହିଁ ନାଇଁ ଦେଖନ୍ତୁ ନାଇଁ ଭୋକଟା ଯେହେତୁ ଗୋ ଗୋଟେ ଆଉ ଗୋଟେ ପିଲା ପେଟ ରହିଲା ନା ଗୋଟେ ଜୀବନ ଆଉ ତ
ଯେ ଗୋଟେ ମୁଁ ତ ଖାଉଛି ଯାହା ଆଉ ଗୋଟେ ଛୁଆ ବି ଖାଇଦିଆ ଦରକାର ସେଥିପାଇଁ ଭୋକ କରୁଚି। ବାବା ଖାଇଚାଲିଚ ଜଣା ପଡିଲାନି, କିନ୍ତୁ ଗୋଟେ ଜିନିଷ ଡକ୍ଟର ଲକ୍ଷ୍ୟ କରିପାରିଲେନି ମୁଁ ସେତେବେଳେ ଗୋଟେ କାମରେ ଟିକେ ବ୍ୟସ୍ତ ରହୁଥିଲି। ଟିକେ ପାଦ ଟା ଟିକେ ଓହଳିକି ବସୁଥିଲା। କିନ୍ତୁ ମୁଁ ଚେୟାର ଉପରେ ରଖେ, ହେଲା କି? କହିପାରୁନି ସେ ବିଷୟରେ ଟିକେ ବେଶି ଆଲୋଚନା ଏବେ କରିହବନି। କିନ୍ତୁ ପାଦ ଟା ବହୁତ ଶୀଘ୍ର ମୋର ଫୁଲିଥିଲା ତିନି ମାସ ବେଳକୁ, ହେଲା କି? କିନ୍ତୁ ସମସ୍ତେ ଯୋଉମାନେ ସ୍ତ୍ରୀ ଲୋକ ମାନେ ଆଗରୁ ଯୋଉମାନେଙ୍କର ପିଲା ଅଛି ସେମାନେ କହିଲେ କି ଏତେ ଶୀଘ୍ର ତ ପାଦ ଫୁଲିବା କଥା ନୁହଁ। ଏତେ କାଇଁ ଫୁଲିଚି। ସାତ ମାସ ଆଠ ମାସରେ ଫୁଲିବା କଥା। ପେଟ ଏତେ ବଡ ବାହାରିବା କଥା ନୁହଁ, କାହିଁ ବାହାରିଚି। କିନ୍ତୁ ଆମେ ସବୁ ଟେଷ୍ଟ କରିଥିଲୁ ସେମିତି କିଛି ବାହାରି ନଥିଲା। କିନ୍ତୁ ପିଲାଟା ଯେତେବେଳେ ହେଇଗଲା ନା ହେଲା, ପେଟ ଯେମିତି ଥିଲା ସେମିତି। ଟୋଟାଲ କମିଲାନି, ହେଲା କିି? ହ୍ୟାଲୋ।
ଆଜ୍ଞା। ଟୋଟାଲ କମିଲାନି ସେଥିପାଇଁ ପୁଣି ଥରେ ମେଡିକାଲକୁ ଗଲୁ। କିନ୍ତୁ ଚେ